ଆ ଭାଇ ନମସ୍କାର।
ହଁ ଭାଇ ନମସ୍କାର।
ଆଉ ଭାଇ ଏତେ ଦିନ ପରେ କଲ୍ ଟା ଉଠେଇଲେ।
ଟିକେ କାମ ଥିଲା ବ୍ୟସ୍ତ ଥିଲୁ।
ଓହୋ କୋଉ କାମ କରୁଚନ୍ତି କି?
ଏଇ ଚାଲିଚି ପାଣି ହୋଲସୋଲିଂ।
ଓହୋ ପାଣି ହୋଲସୋଲିଂ କରୁଛନ୍ତି।
ହାଁ।
କୋଉ କୋଉଠି କରୁଛନ୍ତି?
ନାଇଁ ଚଣ୍ଡିଖୋଲ୍।
ଓହୋ।
ଚଣ୍ଡିଖୋଲ୍ ମାର୍କେଟ ରେ ପାଣି ହୋଲସେଲିଂ ହୋଉଚି। ତ ଆପଣଙ୍କର କ୍ୟାଦି ହବା ତ କଣ୍ଟାକ୍ଟ କରିବି।
ହ ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ସେ ଯୋଉ ଇଟା ଫ୍ୟାକ୍ଟ୍ରିଟା ଥିଲା ସେଟା କଣ ହେଲା କି?
ଏଇଟା ଫ୍ୟାକ୍ଟ୍ରିରି ସେ କଣ ନେଇଗଲା।
କାଇଁ ଇଟା ଫ୍ୟାକ୍ଟ୍ରି ତ ଭଲ ଚାଲୁଥିଲା। ଇଟା ତ ଆପଣ ନୋଉଥିଲେ ବୋଧେ ସାତ ଟଙ୍କା ଗୋଟେ ଇଟା ପଛା। ଗୋଟେ ଇଟା ପଛେ ଆପଣ ସାତ ଟଙ୍କା ଲେଖେଁ ନୋଉଥିଲେ।
ହଁ ଭାଇ ବନ୍ଦ ହେଇଗଲା କିଛି ପ୍ରୋବ୍ଲେମ୍ ପାଇଁ ତ
ଆଚ୍ଛା ଆଚ୍ଛା କିଛି ଟା ପ୍ରୋବ୍ଲେମ୍ ପାଇଁ ଆପଣ ସେଥିରେ ବନ୍ଦ କରିଦେଲେ ସେ ଫ୍ୟାକ୍ଟ୍ରି କୁ ଆଉ।
ଚାଲିଥିଲା ଲସ୍‌ ହେଲାଠୁ ତ ଧୀରେ ଧୀରେ ବନ୍ଦ ହେଇଗଲା।
ଲସ୍ ମାନେ କିଛି ଖରାପ୍ ଫରାପ୍ ହେଲା କି ମେସିନି?
ମେସିନି ଖରାପ୍ ହେଲା ତାପରେ ଲୋକ ବି ମିଳିଲେଣିି। ସେ ସହଜରେ
ଓହୋ ଲୋକ ତାହେଲେ ଆପଣଙ୍କୁ ଆଜ୍ଞା ଆଜ୍ଞା। ଓହୋ କିଛି ଶ୍ରମିକ ମିଳିଲେଣି ଆପଣଙ୍କୁ କାମ କରିବାକୁ ନାଇଁ।
ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଦିଟା ଗାଡି ଲାଗିଥିଲା ପା କମ୍ପାନୀ ରେ?
ଗାଡି ଲାଗିଥିଲା ଗାଡି ବି ଲାଗିଚି। କିନ୍ତୁ ସେ ଟିକେ ଗାଡି ଆମ୍ବାଡିଟେ ହଇରାଣ ହୋଉଚି।
ହଁ
ଆଉ ଏବେ ଡିଜେଲ୍ ମିଳୁନି ନା?
ଓହୋ ତାହେଲେ ଆପଣ ଗୋଟେ କାମ କରୁନାହାନ୍ତି ସେ ଗାଡିକୁୁ ବିକ୍ରି କରିଦିଅନ୍ତୁ ବୁଝିଲେ କି। ସେ ଗାଡିକୁ ବିକ୍ରି କରିକି ଗୋଟେ ପେଟ୍ରୋଲ ବାଲା ଗାଡି ଆଣନ୍ତୁ।
ତ ଆଉ ବଡ଼ଗାଡ଼ି କୋଉଠି ପେଟ୍ରୋଲ ବାଲା ମିଳିିବ କି ଏତେ?
ଓହୋ।
ହଁ ଯାହା ତ ଏବେ ବାହାରୁଚି ସବୁ ଡିଜେଲ।
ଆଚ୍ଛା ଆଚ୍ଛା।
ଆଚ୍ଛା।
ଆଉ ଖିଆପିଆ ସଇଲାଣି ଆପଣଙ୍କର?
ହଁ ଖିଆପିଆ ସଇଲାଣି ଶୋଇବାକୁ ଆସିଥିଲୁ ଆପଣଙ୍କର ସଇଲାଣି?
ହୁଁ ଆମେ ଭୋଜି ଖାଇବାକୁ ଗୋଟେ ଯାଇଥିଲୁ ତ ବାହାଘରିଆ ଭୋଜି।
ଓ ଗାଁରେ ଭୋ
ଆଜ୍ଞା ଆଜ୍ଞା ସେଇ ଆମ ଗାଁ ପାଖରେ ଗୋଟେ ଗାଁଟେ ଅଛି ସେଇଠି ଆଉ।
ଆଜ୍ଞା।
ଆଉ ଆପଣଙ୍କ ଦେହପାଆ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ହୁଁ ମୋର ବି ଭଲ ଅଛି। ଆଉ ଆପଣଙ୍କ ଅ ମମିଙ୍କ ଦେହ କେମିତି ଅଛି ଏବେ?
ହଁ ସିଏ ଟିକେ ଭଲ ଅଛି ସେମିତି ଟିକେ ଟିକେ ଆଉ। ଆପଣମାନଙ୍କର ଘରେ ସବୁ ଭଲ ଅଛନ୍ତି?
ହୁଁ ଆମ ଘରେ ସବୁ ଭଲ ଅଛନ୍ତି। ମୁଁ କୁଆଡେ ଶୁଣିବାକୁ ପାଇଥିଲି ଆପଣଙ୍କ ମମିଙ୍କର ଟିକେ ବି ପି ବାହାରିଥିଲା ବୋଲି। ବ୍ଲଡ଼୍ ପ୍ରେସର ହାଇ ହେଇ ଯାଇଥିଲା।
ହଁ ସିଏ ଟିକେ ଟେନସନରୁ ହାଇ ହେଇଯାଉଚି ଆଉ ଘରେ ଟିକେ ଦେହ ବି ଖରାପ ରହୁଚି ତ କାମ ଫାମ ଟିକେ କଲାଠୁ।
ଉଁହୁଁ ଏକେରେ ଘର କାମ ଆଉ ପୁଣି ଫ୍ୟାକ୍ଟ୍ରି ଟା ବି ବନ୍ଦ ହେଇଗଲେ ଆପଣଙ୍କର ଗାଡିଫାଡି ବି ଚାଲୁନେଇ। ଆଚ୍ଛା ଆଚ୍ଛା
ଟିକେ ଟେନସନ୍ ହେଲାଠୁ ଇନକମ୍ କେମତି ହବ।
ହ
ସେଥିଲାଗି ଟିକେ ଆଉ।
ଆଜ୍ଞା ଆଜ୍ଞା ଆଉ ଯଥାଇ ତଥାଇ ଚାଲୁଚି ସେ ପାଣି ବିଜିନେସେ ନାଇଁ? ଉଁ ପାଣି ବାଣିଜ୍ୟଟା ଆପଣ ଭଲସେ କରୁଚନ୍ତି ଆଉ।
ଆଜ୍ଞା ଚାଲଚି ଦେଖାଯାଉ କଣ ହୋଉଛି।
ଆଜ୍ଞା କୋଉ ବସଷ୍ଟାଣ୍ଡ କତିରେ ଅଛି କି ଆପଣଙ୍କର ବିଜନେସଟା?
ବସଷ୍ଟାଣ୍ଡ ନାଇଁ ସେପଟ ମାର୍କେଟର ଓପର ପଟରେ ହେଇଚି ଦୋକାନଟା।
ଓହୋ ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି ବୁଝିଲି ହଁ ଭଲ ଅ ଚାଲିଚି ନା ଦୋକାନ?
ହଁ ଚାଲଚି ଏବେ ଠିକଠାକ୍ ଆପଣ ଏବେ କଣ କରୁଚନ୍ତି?
ନାଇଁ ମୋର ଏବେ ପଢାପଢି ସଇଲା। ମୁ ଏଇନା ଘରେ ବସିଚି ଆଉ। ବୁଝିଲେକି?
ଆଜ୍ଞା।
ଆଉ ଏମ୍ ବି ଏ ପାଇଁ ଫର୍ମ ପକେଇବି ବାହାରିନି। ଜୁଲାଇ ମାସରେ ବାହାରିଯିବ ବୁଝିଲେ? ଏଇଟା ଏବେ ଜୁନ ଚାଲିଚି ନା ଓ ସେଇ ଜୁଲାଇ ଫାଷ୍ଟ କି ସେକେଣ୍ଡ ୱିକରେ ବାହାରିଯିବ।
ତ ପୁଣି କଣ ପକେଇକି ପଢାପଢି କରିବେ?
ଆଜ୍ଞା ପକେଇକି ଟିକେ ପଢାପଢି କରିବାକୁ ପଡିବ ଆଉ। ଆଉ ଯେତିକି ତିନି ମାସ ରହିଥିବ ହାତରେ ତିନି ମାସ ଯାକ କଣ୍ଟିନ୍ୟୁ ପଢାପଢି କରିବାକୁ ପଡିବ ଆଉ। ନ କଲେ ହୁଁ ନ କଲେ ଆଜିକାଲି ଦୁନିଆରେ ଯେଉଁ ରେଟରେ କମ୍ପିଟିସନ୍ ଚାଲିଛି ସିଟ୍ ପାଇଁ ବୁଝିଲେ କି
ଆଜ୍ଞା
ଆଉ ସିଟ ତ ନହେଲେ ମିଳିବନି ଆଉ
ଆଜ୍ଞା
ହ ଆଉ ପ୍ରାଇଭେଟରେ ଏକରେ କଲେ ପ୍ରାଇଭେଟରେ ବହୁତ ପଇସା ନଉଛନ୍ତି ଯେ ସାତ ଲକ୍ଷ ଆଠ ଲକ୍ଷ ଟଙ୍କା ନେଇଯାଉଛନ୍ତି। ଏତେ ପଇସା କୋଉଠୁ ଆଣିବୁ କହିଲ ଖାଲି ଏମବିଏ କରିବା ପାଇଁ ସାତ ଲକ୍ଷ ଆଠ ଲକ୍ଷ? ଆଉ ପୁଣି ଖର୍ଚ୍ଚ ତା ଦେହରେ ଏକ୍ସଟ୍ରା ଅଛି ଖଟ୍ର ଖ ସେଇ ଏକ୍ସଟ୍ରା ହେଲେ ଧର ଦଶ ଲକ୍ଷ।
ହଁ ରୁମ୍ ଭଡା ଖାଇବା ପିଇବା।
ରୁମ ଭୁଡା ଖାଇବା ପିଇବା।
ହଁ ସେଟା ବି ଗୋଟେ କଥ
ଆଜ୍ଞା ଆଜ୍ଞା। ଭୁବନେଶ୍ଵର ବଡ ସହରରେ ରହିବୁ ନା ତ କିଛି ତ ଏଇଟା କରିବାକୁ ପଡିବ।
ହଁ ବିଚାରେ
ଆଜ୍ଞା ଆଜ୍ଞା। ଆଉ ଆପଣ କଣ ଜାଣିଛନ୍ତି ରୋଡ କାମ ବିଷୟରେ କିଛି କହୁନାହାନ୍ତି।
ରୋଡ୍ କାମ
ଆଜ୍ଞା।
ନାଇଁ ସେମିତି ରୋଡ କାମ ବିଷୟରେ କିଛି ଜାଣ ନାହିଁ। ଅ ଥିଲା ଇଟା ଫକ୍ଟ୍ରି ତ ସେଠି ଚା ଟିକେ ବୁଝା ବୁଛି ନହେଲେ ନାଇଁ ଆଉ।
ଓହୋ!
ଏବେ ଏବେ ଟିକେ ପାଣି ଉପରେ ଧ୍ୟାନ ଦିଆଯାଉଛି ପାଣି ଥଣ୍ଡା ତ
ଆଚ୍ଛା ଆଚ୍ଛା ଥଣ୍ଡା ଫଣ୍ଡା ବିକୁଛନ୍ତି ଆପଣ କୋଲ୍ଡ୍ରିଙ୍କସ୍ ଯଉଟା ଆମର କୁହାଯାଏ।
ଓହୋ ଆଉ ହ ଆଉ ଆପଣଙ୍କର ତଅ ପଢାପଢି ତ ସରିଗଲେଣି ନା?
ନାଇଁ ପଢା ସହିତ ଏଟା ବି ଚାଲିଛି କପଡା ବହିଟା କିଛି ନାହିଁ ସେମିତି ଚାଲିଛି ପଢାପଢି ମଝିରେ ମଝିରେ ନହେଲେ ନାହିଁ।
ଓହୋ ଆପଣ ପା ବି ଡି କରିଥିଲେ।
ହଁ ବି ଡ଼ି କରିଥିଲି ତ ଆ
ବି ଡି ପା କରିଥିଲେ ଆପଣ ଦି ଚାରି ବର୍ଷ ତଳେ ନା କଣ?
ହଁ କରିଥିଲି ସେ ତଥାପି ଚା ସେ ଚାଲିଛି ତା ଭିତରେ ଭିତରେ ପଢା ପଢି ନାକି ଏପଡେ ରହୁଛି ଧ୍ୟାନ ଟିକେ ଅଧିକା ଆଉ ପଢାପଢିରେ ଏତେ ଧ୍ୟାନ ନାହିଁ।
ଓହୋ ଆଚ୍ଛା!
ଏ ବିଜନେସ୍ ସମ୍ଭାଳିବାକୁ ପଡୁଛି।
ଆଚ୍ଛା ଆଚ୍ଛା ହଁ ଘର ବାଡି କଥା ଆଉ କଣ କରିଆ ନ କହୁନା।
ହଁ।
ଆଜିିକି ଜୀବନ କାଲିକି ନାହିଁ ଆଉ ଘର ଦୁଆରକୁ ନ ଦେଖ ଖିଲେ ଆଉ ଚଳିବା କେମିତି ଆମେ।
ଆଜ୍ଞା ଆଜ୍ଞା।
ସେୟା ଆମେ ଗୋଟେ କାମ କରୁନାହାନ୍ତି।
ଆଜ୍ଞା।
ପାଣି ସାଙ୍ଗରେ ଆଇସ୍କ୍ରିମ୍ ବିଜନେସ୍ କରୁନାହାନ୍ତି।
ଆଇସ୍କ୍ରିମ ହଁ ଏବେ ତ ଶୀତ ଦିନ ପଡିଲା ଏବେ ଆଉ ଆଇସ୍କ୍ରିମ ବିଜନେସ କଲେ ଟିକେ ଚାଲିବାକୁ କଷ୍ଟକର।
ଆଇ ଆ ହଁ ହୁଁ ଆଉ ଠିକ କଥା କହିଲେ ଆପଣ।
ଖରାଦିନ ଥିଲା ତ ଆଇସ୍କ୍ରିମ ବିକିଥିଲେ ହେଇଥାନ୍ତା। ପାଣି ଥଣ୍ଡା ଟା ଟିକେ ପୁରରେ ଦେଲାଠୁ ତ ଆଇସ୍କ୍ରିମ ଆଉ ପୁରଇ ହେଲନି।
ଓହୋ।
ଆଜ୍ଞା।
ହ ଆଉ ଆପଣଙ୍କର ଯୋଉ ଗାଡି ଚଲାଉଥିଲେ ହଣ୍ଟର।
ଆଜ୍ଞା।
ଓେ ସେଇଟା ଏବେ ଗାଡି ମାଇଲେଜ କେତେ ଦଉଛି ଲିଟେରେ ତେଲରେ କେତେ କିଲୋମିଟର ଯାଉଛି ଗାଡି।
ଏବେ ତ ପେଟ୍ରୋଲ ଚେଞ୍ଜ ହେଇଛି ସେ ସେମତି। ଆଗେ ଦଉଥିଲା ତିରିଶ ଏବେ ରଉଛି ପଚିଶ ଖଣ୍ଡେ ବୋଧେ।
ନାଇଁ ଏବେ ତ ଇ ଟ୍ୱେଣ୍ଟି ତେଲ ଆଉଛି ନା।
ନାଇଁ କମ୍ ନାଇଁ ନାଇଁ କମି ଯାଇଛି ତେଲ ମାାଇଲେଜ ଟିକେ। ଅବିକା।
ଓହୋ କେତେ ମାଇଲେଜ ଦଉଛି କି।
ଏବେ ବୋଧେ ପଚିଶ ଖଣ୍ଡେ ଦଉଛି ନା କଣ।
ଓହୋ ଆପଣ ଗାଡି କେତେ ବର୍ଷ ହେଲାଣି।
ଗାଡି ବର୍ଷେ ଦେଢ ବର୍ଷ ପାଖା ପାଖି ହେଇ ଗଲାଣି।
ଓ ହୋ ହୁଁ ଆଜି। କାଲି ପେଟ୍ରୋଲ ରେଟ୍ ବି ବହୁତ ବଢିଲାଣି ଆଉ ପେଟ୍ରୋଲରେ ଯୋଉ। ମିଶେଇ ଦଉଛନ୍ତି ଇଥେନଲ୍।
ଯା ହଉ ଟିକେ ଏବେ ତ କମ ମିଶଉଛନ୍ତି ଆଗୁ କୁ ମିସେଇ ଦେବେ ଅଧିକା ବୋଧେ।
ହୁଁ ଆଗକୁ ତ ନ୍ୟୁଜ ବି ଆସିଥିଲା କି। ଏଆ ଇଥନେଲ ଏଇଟି ପରସେଣ୍ଟ ରହିବ ଆଉ ଫିପ୍ଟୀନ ପରସେଣ୍ଟ ପେଟ୍ରୋଲ ରହିବ। ଆଉ ତା ଦେହରେ ଗାଡି ମାଇଲେଜ ତ ଆହୁରି କମିଯିବ।
ହଁ ସେଠି କମିବ ବି ଗାଡି ଖରାପ ବି ହେଇଯାଉଛି ଗୋଟେ ଗୋଟେ।
ହ
ତାର ତେଲ ପାଇପ୍ ଜାମ୍ ହେଇ ଯାଉଛି।
ଓହୋ ଆପଣଙ୍କ ମତ ରେ ସରକାରଙ୍କ କଣ କହିବେ ଏସବୁ।
ଏସବୁ ଆମେ କଣ କହିପାରିବୁ ଯୋଉଟା ତ ହଉଛି ଆଉ। ଦେଖ ସେଇଟା ବନ୍ଦ କରିପାରିବୁ।
ସରକାରଙ୍କୁ ତ ଆମେ ଟ୍ୟାକ୍ସ ଦଉଛୁ ନା ଯେ ହେଲେ ସରକାରଙ୍କୁ ଯଦି ଆମେ ଟ୍ୟାକ୍ସ ଦଉଛୁ। ସରକାର ଆମରି ପଇସାକୁ ନେଇକି ଚଳୁଛନ୍ତି।
ପେଟ୍ରୋଲ ବୋଧେ ଶଏ ଉଣେଇଶ ଏ ଏଗାର କି ଉଣେଇଶ ଅଛି ପେଟ୍ରୋଲ ରେଟ ଏଇନାକେ।
ହ
ରେଟ ବଢି ଯାଇଛି ପେଟ୍ରୋଲ ର ଏବେ।
ହ
ତ ଡିଜେଲ ମିଳୁନି।
ଆଜ୍ଞା ଡିଜେଲ ବି ମିଳୁନାହିଁ।
ତ ବହୁତ ଲୋକ ହଇରାଣ ହଉଛନ୍ତି ଗାଡି ସବୁ ବନ୍ଦ ହେଇଯାଇଛି।
ଆଜ ଖୋଲାରେ ଏଥରକ ଯୋଉ ଦୋକାନୀ ମାନଙ୍କ କତିରୁ ପେଟ୍ରୋଲ ଆଣିବୁ ସେ ନେଉଛନ୍ତି ନା ଆଗେ ନେଉଥିଲେ ଷାଠିଏ ଟଙ୍କା ଏବେ ନେଉଛନ୍ତି ପଞ୍ଚଷଠି କୋଉଠି ସତୁରି ସବୁ ରେଟ ବଢୁଛି ଆଉ।
ସେ ବି ବଢେଇ ଦଉଛନ୍ତି ଆଉ ସେ ହାପେ ଲିଟର ହାପେ ଲିଟରବି କମୁଚି ତେଲ।
ହୁଁ ହୁଁ।
ଆଜ୍ଞା।
ହଉ ଭାଇ ମୁଁ ରଖୁଛି ମତେ ଘରେ ଡାକିଲେଣି ବୁଝିଲେ?
ହଁ ଭାଇ।